ହାଲୋ।
ହଁ ଭାଇ କଣ କରୁଚ?
ମୁଁ ଏଇ ଛାତ ଉପରେ ଭାଇ ବସିଚି।
ଭାଇ କଣ କହିଲ?
ଭାଇ ମୋ କଥାଟା କ୍ଲିଆର ଶୁଭୁଚି ନା?
ହଁ ଭାଇ କ୍ଲିୟର ଶୁଭୁଚି।
ମୁଁ କହିଲି ଭାଇ ତମ ଦେହପା ଠିକ୍ ଠାକ୍ ଅଛି ତ?
ହଁ ଭାଇ ଠିକ୍ ଅଛି ତ। ହଁ।
ଆଉ ଭାଇ ଭାଇ ତୋମର ରଜ କେମିତି କଣ ହୋଉଚି ଆମକୁ ଟିକେ କୁହ?
ଏପଟେ ତ ରଜ ଏବେ ଭଲ ହବ ଟିକେ ଆଉ
କଣ କହିଲ ଭାଇ?
ଆଉ ତୋମ ଭାଇ ସେପଟରେ ରଜ କରା ହଉଚି?
ରଜ ଆମପଟେ ଏତେ ହଉଚି ହଁ ଏତେ ବଡ ଆକାରରେ ଆମ ପଟେ ହଉନି। ସେଇଥିପାଇଁ ଭାଇ ମୁଁ ତୋମକୁ ପଚାରିନି ଆଉ।
ହଁ ଆମ ଏପଟରେ ଟିକେ ରଜ ଭଲ ହବ।
ଫଥାଇଁ ଫଥାଇଁ ଆଉ ଭାଇ ତୋମ ଦେହପା ଠିକ ଠାକ ଅଛି ତ?
ହଁ ଭାଇ ଠିକ୍ ଅଛି।
ଭାଇ ମୁଁ ଟିକେ ଘର କାମ କରିଛି ଭାଇ ଦି ବେଳେ ବେଳେ ଟିକେ ଭାଇ ସାଇଲେଣ୍ଟ ହେଇଯିମି। ଭାଇ ଜାଣିବନି ଯେ ମୁଁ କଲ୍ ଟା କାଟିଦେନି ଯେ, ମୁଁ କଲ୍ ରେ ଅଛି। ଶୁଭୁଚି ନା? ଏବେ ଟିକେ ସାଇଲେଣ୍ଟ ହେଇଯିମି ଆଉ।
ଓହୋ, ଘର ଏବେ କାମ ଚାଲିଚି ନା? ହଁ, ହଁ।
ଭାଇ ଖାଇକି ଆଇଲ?
ହଁ ଖାଇକି ଆଇଲିି ଏବେ। ଭାଇ ତୋମେ ଖାଇସାଇଲଣି ନା?
ହେ ମୁଁ ଏ
ହୁଁ।
ହଁ ଏ ମୁଁ ଖାଇସାରଲିଣି।
ଓ, ଏବେ କୋଉଠି ଘରେ ନା ଛାତ ଉପରେ?
ଏ କଣ କହିଲ?
ଏ ଘର କାମ ଚାଲିଚି?
ଆଉ ଏଇ ତ ଘରେ ବସିଛି ଆଉ କୁଆଡେ ଭାଇ ଯିମି।
ଓଃ, ଆଉ କୁଆଡେ ଯାଇନ ଏବେ?
ନାଇ ଯାଇନି ପା ଏଇ ମୁଭି ମୁଇଁ ଦେହ ଟା ଖରାପ ହେଇ ହେଇଥିଲା ଭାଇ ରେ ମୁଁ କଲ୍ କରିଥିନି କହୁ ନଥିଲି ନା।
ହଁ, ହଁ। ଏବେ ଭଲ ଲାଗୁଛି ନା ଭଲ ଲାଗୁନି?
ଆଉ ଭାଇ କୁହ ତୋମ ଆଡେ କେମିତି କଣ ରଜରେ କେମତି କଣ ପ୍ଲାନିଂ ଅଛି ବୁଲିବା ପାଇଁ?
ଓହୋ, ରଜ ରେ ତ ଏପଟେ ହବ ମେଲଡି ଯାତ୍ରା ପଡିବ। ଅ, ଆମ ରଜ କୁ ଆସିବ ନା ଏପଟକୁ?
ଭାଇ ତୋମ୍ ପଟ ଆଡେ ଭାଇ କେମତି କଣ ଭଲ ଭଲ ଜାଗା ଅଛି ଭାଇ କହୁନ ଆମେ ଯିମୁ ଏଥର ବୁଲିବା ପାଇଁ?
ହୁଁ, ମୋର ତ କେଉଁଝର ଲାଇନ୍ ଭଲ ଭଲ ଜାଗା
ଅଛି ତାନେ ଭାଇ ଭଲ ଜାଗା?
ହଁ, ହଁ ଅଛି ରେ ମଲ୍ୟମ୍ ଆଉ ଗୋଟେ ଗୁଣ୍ଡିଚାଘାକି ସାନ ଘାଗରା ବଡ ଘାଗରା। ଘଟଗାଁ ମନ୍ଦିର।
ଭାଇ ତୋମ ପା କଣ ଆଇପିଏଲ୍ ତୋମେ କଣ ଭଲ ଜାଣିଥିଲ ମୁଁ ଶୁନଥିନି, ଭାଇ କେମିତି କଣ କହୁନ ଟିକେ ଆଇ ବିଲୁ ସାରେ କେମିତି କଣ ଭାଇ
ଆଇପିଏଲ୍ ନୁହଁ ଆଇପିଏଲ୍ ରେ ତ ଏବେ ସରଥିଲା ଆଇପିଏଲ୍ ର ଗଲା।
ଭାଇ କହୁନ ଟିକେ ଭାଇ କେମଇତି କଣ ପିଲା ଜାଣନ୍ତୁ ଭାଇ ସେ ଅନୁସାରେ ଆମେ ଭାଇ ତାଙ୍କଠୁ ଶିଖିବୁ ନା ଆଉ?
ସେଇରା ଅପସନ୍। ଅପସନ ତ ହୁଏ ଡିସେମ୍ବର ମାସ।
ଭାଇ କେମିତି କଁ କୁହ ଟିକେ ଭାଇ କେମତି କଁ ପିଲା ବି ମାନି ବେନି ଆମେ ଏଥର ଭାବିଚୂ
କୁହ ଅପସନ ରେ କଣ ଆଁ ଅପ୍ସନ୍ ଟାଇମ ରେ ତାର କରନ୍ତି ଆଉ।
ଭାଇ କେମିତି କଁ ହେଇଥିଲା ଫାଷ୍ଟ ପ୍ରୋସିଜିଅର ଟିକେ କୁହ।
ହେରା ଭଲ ସେ ମୁଁ ବି ସେ ଅପସନ ବିଷୟରେ ମୁଁ ଜାଣିନି।
ଭାଇ ଯେତିକି ଜାଣିଛ ଭାଇ କୁହ ଟିକେ ଆମେ ଭାଇ ତମ ପାଖରୁ ଶିଖିବୁ ମୋରି ଭାଇ ଏମିତି କଥା ହବା ପାଇଁ ଟିକେ ଇଚ୍ଛା ହେଲା ତମ ସହିତ।
ଓ ଅପସନ ରେ ତ ଫାଷ୍ଟ ଯୋଉ ମାନେ ଫାସ କେତେ ଯୋଉ ପିଲା ଗୁଡା ଆସିବେ ତାଙ୍କୁ କିଣିବେ।
ହଁ ଭାଇ।
ଆଉ ତାପରେ ମାନେ ଫାଷ୍ଟ ଆସିବେ ବୋଲର ସେ ଇଣ୍ଡିଆନ ପ୍ଲେଆର ଯିଏ ହଉ। ବ୍ୟାଟ୍ସ ମାନ୍ ଆଉ ଯୋଉ ବୋଲର ଅଲରାଉଣ୍ଡର ୱିକେଟ୍ କିପର। ହନ୍ କେଆ ପ୍ଲେୟାର ଓବସିସ୍ ପ୍ଲେୟାର।
ଭାଇ ତମେ କୁହ ଭାଇ ମୁଁ ଶୁଣିଛି।
ଏତିକି ତ ସବୁ ଆସିିବେ ତାଫରେ ଯଦି ତମେ ଅପ୍ସ ଅପ୍ ତୁମର ଏବେ ଟିମ୍ ଇଏ କରିବ ନା। ମାନେ ଏବେ ଖେଳ କରିବ କି।
ହଁ ଭାଇ ଖେଳ କରିବାର ଅଛି ବୋଲି ତ ଭାଇ ମୁଁ ତମକୁ ପଚାରୁଛି ନା ସେଇଥିପାଇଁ।
ଓ ହୋ।
ଭାଇ ତମେ ଟିକେ କେମିତି କଁ ପ୍ରୋସେସ କୁହ ଟିକେ ଆମେ ଭାଇ ଜାଣିଥାଉ ଭାଇ ତମେ ଏତେ ଜାଣିଛ।
ଅପସ୍ ଅପସନ ରେ ମୁଁ ଭାଇ ବେଶୀ କିଛି ଜାଣିନି।
ଉଁ ହୁଁ।
ଆଇ ପି ଏଲ ସିନା ଦେଖୁ ସେଗୁଡା ସବୁ ଗୋଟେ ଟିମ ନେଇକି ସବୁ। ଅପସନ୍ ହବ ତ ଡିସେମ୍ବର ମାସ।
ଡିସେମ୍ବର ମାସରେ ଯାଇକିନି ହୁଏ ଅପ୍ସନ୍।
ହଁ।
ଆଉ ଏଇ ବର୍ଷ କିଏ କଁ କେମିତି ଭଲ ଖେଳିଥିଲେ ଆଇ ପି ଏଲ ଆମ କୁ ଟିକେ ଭାଇ କୁହ ଆମେ ଟିକେ ଜାଣୁ।
ଏଇ ବର୍ଷ ତ ଭଲ ଖେଳିଥିଲା ଥିଲା ଆରସି ଗୁଜୁରାଟ। ହାଇଦ୍ରାବାଦ ଆଉ ଏ ରାଜସ୍ଥାନ। ଗୁଜୁରାଟ ଆର ସି ଫାଇନାଲ ଯାଇଥିଲେ ଭାଇ ଆର ସି ତ ଫାଇନାଲ ନେଲା ଆଉ। ତମର ଭାଇ କୋଉ ର ଟିମି କି।
ଭାଇ ମୋର ତ ଭାଇ ମୁମ୍ବାଇ ଇଣ୍ଡିଆନ୍ ସେ ଭାଇ ଏଥିରେ ଭଲ ଖେଳି ପାଇଲାନି ସେଥିପାଇଁ ଟିକ ମନ ଭଲ ଲାଗିଲାନି ଆଉ।
ମୋର ତ ଭାଇ ଚେନ୍ନାଇ ସୁପର କିଙ୍ଗ ଆଉ। ଏଇ ତ ଦି ଜଣ ଭଲ ଖେଳି ପାଇଲେନି ଆଉ।
କଁ କହିଲେ ଭାଇ।
ଏଥର ଦି ଟା ଆଙ୍କ ଟିମ ଭଲ ଖେଳିନାହାନ୍ତି ଆଉ।
ଭାଇ ସେଇ ଭଳିଆ ଏଇ ସେ ଟିମ୍ ଦି ଟା ମାନ୍ଦେଇ ଗଲେ ବୋଲି ତ ଟିକେ ଅବାଗିଆ ଲାଗିଲା ଆଉ।
ହୁଁ ଆର ଥର ଜିତିଥିଲେ ଆଉ ଆର ଥରକୁ ଆଉ।
ଭାଇ କଁ କହିଲ।
ଆ ଦେଖିବା ଆରଥରକୁ କଣ ଖେଳିବେ।
ଭାଇ ଆରଥରକୁ ଦେଖିବା ହଁ ଭାଇ ସେଟା ବି ଗୋଟେ କଥା।
ଆଁ ଏ ତମ ସେପଟେ କଣ କଣ କଣ ଜାଗା ଅଛି?
ଏ ଆମ୍ପଟେ ଏତେ ବୁଲିବା ଭାଇ ଜାଗା ନାହିଁ ଭାଇ ମୁଁ ତମକୁ ସେଥିପାଇଁ ପଚାରିନି ତମ ଆଡେ ଯିବାର ଅଛି ତ।
ଯାଜପୁର ଯାଜପୁରରେ ନାହିଁ ଭଲ ଲ ଜାଗା?
ହଁ ଭ ସେମିତି ଏତେ କିଛି ନାହିଁ।
ହୋ।
ନାଇଁ ତମେ ଆଡେ ଆମ ଆଡେ ଆସିନେ ଆମର କଲ୍ କରିବ ଭ ଯିବା ଟିକେ ପୁରୀ ଭାଇ ତମର ଯିବାର ଅଛି।
ପୁରୀ ନା ଏଇ ଭିତରେ ନୁହେଁ ଆର ମାସ ଦେଖିବା ଯିବାର ଅଛି ରଥଯାତ୍ରା କୁ।
ହେଇ ଗନେ ତମେ ମତେ କଲ କରିବ ଆଉ।
ହଁ। ହ
ହୁଁ
ଆର ମାସ ଯିବାର ଅଛି ଦେଖିଆ ଫୋନ କରିବି।
ହ ଭାଇ ତମ ବି ତ ଭଲ କ୍ରିକେଟ ଖେଳ ମୁଁ କଣ ଶୁଣିଥିନି।
ନାଁ।
ଉ ଭାଇ ଖେଳ ଖୁଳିଆ ବି ଚାଲିଚି ନା ଚାଲିନେଇଁ?
ନା ଆଉ ଖେଳୁନାଇଁ। ଏବେ ତ ଦୋକାନ ଯିବା ଆସିବା ହଉଚି। ଦୋକାନରେ ଯ ଭଳି ଯିବାସିବା ହଉଚି। ଆଉ ଇଚ୍ଛା ନାହିଁ କ୍ରିକେଟ ଖେଳିବା ପାଇଁ।
ହଁ ଭାଇ ଏଇଭଳିଆ ତାନେ ଚାଲିଚି।
ହ ଆଉ ଖେଳ କେବେ କ କରୁଚ?
ଭେଳ ତ ଏବେ କରିମି ବୋଲି ହଉଚି ଆଉ।
ହଉ ହଉ ମେଘ ଦେଖିକି କରିବ ଆଉ।
ଆଉ ଟିକେ ନାଇଟି ମ୍ୟାଚ କରିବି ନା ଆଉ।
ଓହ।
କହୁନ ତମେ କେମିତି କଣ ଟ ଖେଳଟା କହେ କୋଉ ପ୍ରସ ରେ ଭଲ ହବ।
ଭଲ ଲାଗିବ। ହ କୋଉ ଗାଁ ନେଇକିନା ମାନେ ଅଲ ଓଡିଶା?
ଅଲ ଓଡିଶା ଭାଇ।
ଦେଇଦିଅ। କମାଣ୍ଡୋ ଇଲେଭେନ୍ ଇମେଜ୍ ଇଲେଭେନ୍।
ଆଉ।
ଡିସିି ସି ସନ୍ତପୁରା। ତାଲଚେରି।
କ କପୁଣ୍ଡି ଗଟେଥିଲା?
କପୁନ ହିଁ ଗୋଟେ ଅଛି ସେଇଟା ମାନେ ଲୋକାଲ ଟିମ୍। ଆଧାର ନା ନନ ଆଧାର ରେ କରିବ?
ନାଇଁ ନନ୍ ଆଧାର।
ଆଉ ଇଭେନ୍ ପୁରୀ।
ଆଉ?
ଆଉ ଗୋଟେ ଅଛି ଆହୁରି କେତେ ଟିମ ଅଛନ୍ତି।
ଅଁ ଇ।
ମୋ ଭାଇଙ୍କ ପାଖରେ ନମ୍ବର ଅଛି ଯେ ତାଙ୍କଠାରୁ ଆଣି କି ତମକୁ ଦେଇଦେବି।
ଏ କେବେ ଟିକେ ଆଣିବ ଭାଇ ମତେ ଦବ ଭାଇ ଆମର ଏବେ ଯୋଗାଯୋଗ ଚାଲିଚି ନା।
ଓହୋ ଦେଇ ଦେବି ନବ ତାକୁ।
ଆଉ ଗୋଟେ ଅଛି ତେନ୍ତିଲ ଭୁଣ୍ଡା।
ଆଉ ଭାଇ ତମ ଘରେ ସବୁ ଭଲ ନା ସବୁ?
ଘରେ ସବୁ ଭଲ।
ଆଉ ଭାଇ ତାହେନେ ତମ ଦୋକାନରେ ଏଯାଏ ଯାଇନ?
ନା ଯାଇନି ହେଠିକି। ଆଜି ଟିକେ ଡ୍ରେସ୍ ପାଇଁ ପଳେଇଥିଲି।
ମୁଁ ଯାଏଁ ଟିକେ ଘରେ ଡାକିଲେଣି ଆସେ ଆଉ।
ହଉ।
ହଁ ଭାଇ।
ହଁ ଭାଇ।